ହଁ କଣ ହେଲା। କେତେ ମ୍ୟାସ୍ତେଜ ଆସୁଛି
ଛାଡି ଦେଇଛି ଷ୍ଟାଟସ ର ବୋଲି
ହଁ ପୁରୁରା ଅନାନି ରସ ଶୁଣିଲୁ ରସଗୋଲା ଟା ତୋର ଏଇ ମାର୍କେଟରେ ନମ୍ବର ୱାନ ରସଗୋଲା ଦୋକାନ କୁ କଟଉଛି ତୁ ଯାହା ଘରକୁ ଦବୁ ସତରେ ତା ପେଟ
ଏଇ ଏଇ ମୁଁ ପଠେଇଦେନି ମୁଁ ତାପରେ ଭାବୁଛି ଏଇ ପୁଣି ଗୁଡୁ ଗୁଡୁ ଲେଖିଛି ମାଇଁ କଥା ଗରୁ ଚ ବଢିଆାଇ ଯ ଦେବାଞ୍ଚୁକୁ ଦେବନି
ହୁଁ
ମୁଁ ହଉଛି ସମସ୍ତେ ହଁ ମୁ ବଡିିଆ
ରସଗୋଲା ଏଇ ରଜ ଅଷ୍ଟମୀ ଓସାବାର ରସଗୋଲା ବେପାର କର।
ମୋ ପା ସେଇ ମୁଁ କହନି ରସଗୋଲା ଯ ଖାଇବା ଅର୍ଡର ଦବ ଯାହାର ଦରକାର।
ହଁ ଆଉ ଦଶ ଟକିଆ ରସଗୋଲା ସେ ବା ବକଟେ ନାଗରୁ ହେଇଥିଲ ତୋ ତାହୁରି ବଡ ବଡ
ହେଇଗଲାଣି ହେଲାଣି ପୁଣି ଛେନାରେ ରହିଗଲା ପୁରା ଗାଈର।
ହଁ ବା। ତୁ କାହିଁକି କରିକି ଦେଖେଇଲୁ କରିକି ଦବାକୁ ପଡିବ।
କଣ ପାଇଁ ତୋ କଣ ନହେଲେ ଏ ଯୋଉ ନାଳ ଗୁଡିବ ତୋ ପୁଅର।
ନାଳ ହଁ। ମୋର ଏଇ ଭଳି ନାଳ ପଡିବ।
ଆଉ ତୁ ପୁରା ସର୍ବଗୁଣ ସମ୍ପନ୍ନ ହେଇଯାଇଚୁ।
ହେଇ ଏଇ ଆଉ ଥରେ ରହିଥାକ ଆଉ ଦିଇଦିନ ପରେ ଷ୍ଟିମ କରୁଛି ରହିଥା।
ତୁ ତ ଯୋଉଦିନ କରିବ ମୁଁ ସେଇଦିନ ପଳେଇବି ତୋ ଘରକୁ।
ଏଇ ଗୋଟେ ଦିନର କ୍ଷୀର ମୋର ଗଲା ଆଜି ଛୁଆ ଖାଇବେନି।
ହୁଁ ଆଉ ନଖାଉ ଯୋଉ ଯୋଉ ତିନିଶହ ଟଙ୍କା ଦେଇକି କିଣିକି ଆଣିଥାନ୍ତୁ।
ହଁ ଦେଇ ଘରକୁ ଦିଆହବ ଆଉ କିଣି କିଣି ନେଇଥାନ୍ତେ କହିଲେ ତୁ କରନା ମୁଁ କିଣି ନେଇିବି ମୁଁ କହିଲି ଅଛି କ୍ଷୀର।
ହ
କରିଦେମି ଆଉ କ୍ଷୀର ଯେତେବେଳେ ନଥିଲା ନାହିଁ, ଆଉ
ତୁ ଏରା କୋଉଠୁ ଶିଖୁଛୁ ଏତେ ବପୁଚୁ।
ୟୁଟୁବ ରୁ ୟୁଟୁବ ଲୋ କା ଇଉଟ୍ୟୁବ୍ ରଖିନଥିଲି ବୋଲି ମୋବାଇଲଟା ମୋ ମନେ ନଥିଲା ମୁଁ କରିଦେନି ସେ ସୁଖିକି ଟାଣ ହେଇଗଲା। ଆଜି ମୁଁ ଗୋଟେ ଗୋଟେ ଦେଖି କନି ମୁଁ ଏଇ ଦେଖିକି କନି ନା ପୁଣି ମନ ଥିବ ଆଉଥରେ କଲା ବେଳକୁ ପୁଣି ଦେଖିବାକୁ ପଡିବ। ନହେଲେ ହଉନି ଆଉ ନନା କହିଲେ ରସଗଲା କଲୁ? ମୁଁ କହିନି ଷ୍ଟାଟସ୍ ଦେଖ ମୁଁ କହିଲି ଷ୍ଟା କି ନାଇଁ ସବୁ ଖାଲି କିଏ ଲେଖିଲାଣି ପଠା କିଏ ବଢିଆ ହେଇଛି ମୁଁ କଲେ
ହଁ।
ଦବୁ କହିଲା ଆଣେ ଦିଟା ମୁଁ ଖାଇବି ତମେ ଖାଇଦବ ମୁଁ ଛୁଆ କହିବେ ମାମୁଁ କୁ ଦେ ବନ୍ଧୁ ଘରେ
ହୁଁ କାହା ଘରକୁ ନେବେ ବୋଲି କରିଛୁ କି? କାହା ଘରକୁ ନେବେ ବୋଲି
କୁ ଯିବି ରାତି ପୂରୁ ପା।
ହଁ ତା କେତେଟା ହେଇଛି କି ରସଗୋଲା କେତେଟା ହେଇଚି?
ରସଗୋଲା ତୁ ଗଣୁନୁ ସେଠି ଭିଡିଓ ରେ ଦେଖିକି।
ହେ ଏଇ ଏପଟ ସେପଟ ହେଇଯାଉଛି ହେରା କଣ ଗଣି ହେଇଯାଉଛି ଗଣ ହଉନି।
ସେଇ ହେଇଛି ଚବିଶଟା ହେଇଛି ଚବିଶଟା ହେଇଛି।
ହୁଁ କେତେ ଗୋ କେତେ କ୍ଷୀର ଚବିଶ ଟା ହେଲା ଗୋଟେ ଲିଟର?
ହୁଁ,
ଦେଢ଼ ଲିଟର, ହାଲୋ,
ଡ୍ର ଉପୁରୁ,
ଏ ଶୁବୁ, ଶୁଭୁନେଇ ଆଉ ଟିକେ କୋଉଠିକି ଯା।
ହୁଁ, ଆଉ ସେଇଆଉ।
ହାଲୋ,
ରେସିପି ସବୁ ଛାଡି। ମୁୁଏଇନେ ଏଥର ଭିଡିଓ କରିକି ସବୁ ଛାଡିବି, ତେ ଦେଖିକି ନାଳେଇବ।
ହଁ ହଁ ଶୁଭୁଛି। ତ ବଢିଆ ରସଗୋଲା ବନଉଥିଲୁ ସତରେ। ଏଥର ବୋଧେ ନେକ୍ସଟ ବିଜନେସ ହବ ଏଥର ରସଗୋଲା ବେପାର ତ ଏଇ ଓଷା ବାରରେ। ହୁଁ,
ମୁଁ ଆଉ ଭାବି ଏଇଥିରେ ଲେ ସେ ଦେଇକି ଛାଡ଼ିଥାନ୍ତା, ରଷଗୋଲା ଦରକାର କଣ୍ଟାକ୍ଟ।
ନା ଅର୍ଡ଼ର ଫର ରସଗୋଲା କଣ୍ଟାକ୍ଟ,
ଆଉ ତୁ କଲୂ ତୁ ଭଲେଇଗି ତୁ ଭାବେ କଣ କରିଦେଖୁ।
ହେଇରା ମୁଁ ପାରିବିନି ଏତେଝିଞ୍ଜଟ କିଏ କରୁଛି?
କରିପାରିବନି କି କରିବୁନୁ ତୁ କିଣିକି ଖାଇବୁ। ଆଉ ଘରେ,
ଆ ତୁ ମୋବାଇଲରେ ଦେଖିବୁ ମୁଁ କଣ କର ନି। ଫାଷ୍ଟରେ ହେଇ ଯାଉଛି କ୍ଷୀର ଟା ଫୁଟେଇବୁ, ହେଲା ଫୁଟିଗଲା ପରେ ଜଷ୍ଟ କ୍ଷୀର ଟା ବନ୍ଦ କରିଦବୁ ସୁଇଚ ସୁଇଚ ବନ୍ଦ କରିଦେଇକି, ଭିନେଗାର ରେ ପାଣି ମିଶା ଟିକେ ରଖିଦେଇଥିବୁ ସେଇଟାକୁ ଢାଳିବୁ। ଢାଳିକି ଘାଣ୍ଟିଦବୁ ଘାଣ୍ଟିଦେଲେ ସେଟା ଛିଡିଯିବ ଛେନାଟା। ତାକୁ, ଯେ ଦିଟା ପାଣି ଟା ଆଉ ଟିକେ ଥଣ୍ଡା ପାଣି--ଏ ଯୋଉ ଆମ୍ବିଳା ଥିବ ନା ଥଣ୍ଡା ଏଇ ଯୋଉ ଇଏ, ଭିନେଗାର ଟା ପକେଇଛୁ।
ହୁଁ,
ସେ ପାଣି ଦେଇଦବୁ ଟିକେ ଥଣ୍ଡା ପାଣି।
ହଁ,
ସେଟାକୁ ଆଉ ଟିକେ ଭଲେଇ କି ଛି ଦବୁ ପାଣି ଥିବ, ଚିପୁଡି ଦେଇକିଦବୁ ତୁ ହାତ ଏଇ ଯୋଉ, ଯୋଉଠି ଚୁଡ଼ି ରହୁନି ନା ଇଏଇ ଏଯୋଉ ଚକି ଯୋଉ ତଳ ଇଏଟା ଉପରଟାରେ। ସେଇଥରେ କସିକି ସେଇଯୋଉ ଠେନାକୁ ଦେଖିବୁ। ହସିବୁ ହସିବୁ ସେ ପୁରା ପ୍ଇନେ। ପ୍ପ୍ଲେଇନ ହେଇଯିବ ପୁରା ଯିତି ଅଟାଙ୍ଗ,
ତୁ ତ ଦାନ୍ତ କାମୁଡିକି, ଦାନ୍ତ ଦାନ୍ତକୁ କାମୁଡିକି ନାକକୁ ଡେକିକି କରଥୁ।
ନା ଯୋଉ ଗରମରେ ଆଜି ମୁଁ ରଙ୍ଗ ମିଯାଇଛି ଯୋଉ, ରୋଷେଇ କରିକି ଆଜି ଖରା ହେଲଟାରେ।
ଆଉ ଦୁଖିଆନାଟୁ କେତେ ଟଙ୍କା ଝଡେଇବୁ ରସଗୋଲା ବାବଦ,
ସେଗୁରା ମୁଁ ଝଡାଝଡି କରେନି ସିଏ ଓଲଟି କିଣିକି ନେବେ ବୋଲି କହୁଥିଲେ। ଏଭୁଣି ତ ଦୁଇଶହ ଟଙ୍କାଖୁଥାନ୍ତେ କି ସେଭୁଣି ପାଞ୍ଚ ଟଙ୍କିଆ ର
ହୁଁ।
ପାଞ୍ଚ ଟଙ୍କା ଆଉ ନାହିଁ କିଲୋ ଛଅ ଟଙ୍କା ଛଅ ଟଙ୍କା ପୁଣି ପାରେ ହବନି ଚାରିଟା ଖଣ୍ଡେ ପୁରେଇଲେ ବି ତ ପାଟିରେ ହବନି ଥରେ।
ହଁ ବା।
ତାକୁ ପୁରା ଇଏ କରିବୁ ପୁରା ଗୋଲ ଗୋଲ କରିଦବୁ ପୁରା ଯେମିତି ଫାଟ ହବନି ପୁରା ଗୋଲ। ଚକୁଳି ହାତରେ ଗୋଲାନ୍ତି ତାକୁ ଟିକେ ଗୋଳେଇ ଗୋଳେଇ କପଡା ଦେଇ ପୁରା ଓଦା କପଡା ଟିକେ ଗୋଡେଇ ଦବୁ ସେ ରା ଗୋଲ କୁ। ତାପରେ ଶିରା କରିବୁ କିଲେ କ୍ଷୀରରେ ଧର ଅଢେଇଶ ଭଳିଆ ଚିନି ଶିରା ଚିନି ଶିରା ଆ ସେ ଚିନି ତାକୁ ଯେତିକି ଚିନି ଧର ତାଟିଏ ଚିନି
ହୁଁ।
ନଢେଇଶ ଚିନି ତାଟିଆଏ ହେଇଗଲା ସେଇ ତାଟିଆରେ ମାପ ଦେଇକି କପରେ ନରେ ପାଞ୍ଚ କପ ପାଞ୍ଚ କପ୍ ତ ପାଣି ଦେଇଦେଲେ ଅଧିକ ହେଇଯାଉଛି।
ହୁଁ।
ସେ ଶିରା ପା ହେଇଛି କଂସେ ଶିରା ପୁରା କଂସେ ହେଇଛି ହେରା କ ଆଗନ୍
ହୁଁ।
ସେରା ତା ପରେ ଫୁଟିବ ଗାବୁ ଗାବୁ କି ସେଥିରେ ଥୋପେ ଖଣ୍ଡେ କ୍ଷୀର ପକେଇଦେଲୁ କଞ୍ଚା କ୍ଷୀର ସେ ଯୋଉ ଚିନି ର ଯୋଉ ମ ମୁଁ କହିଲି ଏଗୁରା କିଏ କରିଛି ତାପରେ ମୁଁ ଦେଖିବା କରିବି କ୍ଷୀର ଟା ଆ ଶିରା ପୁରା ହର ଭଳିଆ ହେଇଯିବ ସେଇଥିରେ ମଳି ସବୁ ବାହାରିଯିବ ଚିନିରେ ଯୋଉ କରିଦବ ତାପରେ ଫୁଟୁଥିବ ଗାବୁ ଗାବୁ କି ଫୁଟୁଥିବ ରସଗୋଲା ଗୋଟେ ଗୋଟ ପକେଇଦବୁ ଆଉ ପକେଇକି ମୁଁ ତ କହିନି ଫିଟିଯିବ ମତେ ହେଇଥିଲା। ହଁ ହାତ ରେ ନାଗୁଥିଲା ମୁଁ ପିଟିଯିବ ଠାକୁରଙ୍କ ଦୟାରୁ ଗୋଟେ ବି ଯଦି ପିଟିଯିବ ଆଉ ପକେଇବିନି ଯାହା ହଉ ପିଟିଲାନି।
ହୁଁ।
ଫୁଟୁଥିବ ଗାବୁ ଗାବୁ କି ପୁରା ଫୁଲ ଇଏରେ ଦେଇଥିବୁ। ହାଇ ଫେମ ରେ ଫୁଟିକି ତାପରେ ସବୁ ପକେଇ ସାରିଲା ପରେ ସେ ଫୁଟିବ ତାକୁ ଘରେଇ ଦବୁ ପାଞ୍ଚ ମିନିଟ।
ହୁଁ।
ଖୋଲା ଖୋଲିଲା ବେଳକୁ ସେ ଏକାଥରେ ଡବଲ ହେଇଯାଇଥିବ। ଏଡ଼େ ଏଡ଼େ ହେଇ ଯାଇଥିବ ପୁଣି ହଁ ରସଗୋଲା ଟା ଛେନାଟା ଚା କି ଥିବ ନା ଯେତେବେଳେ ଶିରା ପଡିକି ଫୁଟିବ ସେଇଟା ଡବଲ ହେଇଯିବ ପୁଣି ଖୋ ଟିକେ ଏକର ସେକର କରିଦବୁ କରିଦେଇକି ହଉଛି ପୁଣି ଆଉ ଟିକେ ହାଇ ଲୋ ଫେମ କରିଦବୁ ମାନେ ହାଇ ଲୋ ମିଡିୟମ ରେ ରଖି ଆଉ ଦଶ ମିନିଟ ଫୁଟେଇ ଦବୁ। ତାପରେ ଯଦିି ଆହୁରି ବି ଗୋଟେ ପ୍ରୋସେସ ମୁଁ ସେଇଟା କରିନି ସେଟା କଣ କହନି? ସେଇ ଯୋଉ ରସଗୋଲା ଗୁଡାକୁ ଚାମଚ ରେ ବାହାର କରିକି ଆଇସି ପାଣିରେ ପକେଇଦବୁନି ପକେଇଦବୁ
ହଁ ସ୍ପଞ୍ଜ ହେଇଯିବ।
ହଁ ଆଇସ ପାଣି ରେ ପକେଇ ଦେଇକି ଦି ତିନି ମିନିଟ ରଖିବୁ ସେଇ ଯୋଉ ଶିରାରେ ପୁଣି ଚିପୁଡିକି ହାତରେ ସେ ଶିରାରେ ପୁଣି ପକେଇବୁ ଯାହା ଦ୍ଵାରା ଯେଡ଼ିକି ହେଇଥିବ ସେଡିକି ସେଡିକି ହବ ମୁଁ କି ମୁଁ ଏଇ ଆଇସ ଫାଇସ କରିନି ବୋଲି ମୋର ମାନେ ଯେଡିକି ଯେଡ଼ିକି ଫୁଲିକି ହେଇଥିଲା ଫୁଟିଲା ପୁଣି ଶିରା ଟା ତା ଠାରୁ ଛୋଟ ହେଇଗଲା ଟିକେ ଜଷ୍ଟ ଟିକେ ଛୋଟ ହେଇଗଲା ଆଉ ସେଇ ଆଇସ ପାଣି ରେ ପକେଇକି ଚିପୁଡ଼ିକି
ସବୁବେଳେ ଫେରେ ଯେତେବେଳେ କରିବୁ ସେମିତି କରିବୁ ଆଉ।
ହଁ ଆଇସ ପାଣି ଚିପୁଡିକି ଇଏ କଲେ ଆଉ ତୋର
ପାଇଁ ଯେତେବେଳେ ପଠେଇବୁ ସବୁ କରିକି ସେମିତିଆ କରିବୁ ଆ
ଘର ଯେତେବେଳେ ଘରକୁ ଯିମି ନେଇକି ଜିମି ଆଉ ଅଲଗା କେତ ଦେବି। ଦେଖିଆ।
ଏ କାଲି ଆସୁନ କାଲି ଆସୁନୁ ଲୋ
ଆଉ କାଲି ରଜରେ ଯିମି ଖାଇ ପିଇକି ଆସିବି ନା।
ହଁ ମୁଁ କଣ ମନା କରୁଛି କି ଦେଖନ୍ତୁ ମନା କ କରନ୍ତା କି। ହଁ
ତୋ ନନା ତ ନେବେନି ମୁଳରୁ ମୁଁ ଜିମି ଚୋପା।
ଆ ତୁ ସ୍କୁଟି ଶିଖୁନୁ ନନାଙ୍କୁ କାହିଁକି? କୁହନ୍ତି କି ସ୍କୁଟି ଶିଖନ୍ତୁ ମାଡି ଆସନ୍ତୁ।
ଯେତେହେଲେ ହାତ ତେଲି ରସଗୋଲା ନେଇଯାନ୍ତି ଖାଇ ପିଇକି ବୁଲିକ ଆସନ୍ତି ରଜ କରିକି ଆଉ।
ହଁ ହଁ
ନେବେନି ବା -
ନେବନି କାଇଁ ରଜ ତ ଯୁଆଡେ ହେଲେ ଗୋଟେ ବୁଲିବାକୁ ଯିବା କଥା।
କିଛି ନହେଲେ ରସଗୋଲା କରିକି ନ ନେଲେ ଏଇଠୁ କିଣି ଘରେ କରିଦିଅ ରସ ହଁ।
ହଁ
ଆଉ ଯାଇସାଇଲେଣି।
ଯାହା ହଉ ତୋର ହଁ ସିଏ ଯାଇ ସାରିଲେଣି। ମୁଁ ଯାଇ ସାଇଲିଣି ପୁଣି ସର୍ଭିସ ସେଣ୍ଟରରେ ଆଁ
ଥିବେ ମୁଁ ଏଇ ଯୋଉ ଟାଉନ ବା ଟାଉନ ଯିବେ ବା।
ହୁଁ ହୁଁ ହଁ।
ତା ମଝିରେ ଅଛି ସଂକ୍ରାନ୍ତି ସ୍ପେଶାଲ।
ହ ବଢିଆ ଆଉ କଣ କ୍ଷୀର ରଖିଥିବୁ କରିବୁ ଆଉ।
ଟିକେ ବଡ ସାଇଜ୍ ହେଲେ ଦି ଦି ଦିନି କ୍ଷୀର ରଖେ ବଡ ଟିକେ ହବ ଷ୍ଟିମ୍ ଯଦି କରିବୁ ଯେ ଟିକେ ଦି ଦିନ ର ଖିର
ବହୁତୁ ହବ।
ହୁଁ।
ଖାଇ ପୁର ମନେ
ହଁ।
ପୋଡ ବି ଥରେ କରିଥିଲି ଆର ବର୍ଷକ କରିଥିଲି।
ରଖିଛି ସେ ଯୋଉ ଛୋଟ ଯୋଉ ଥରେ କରନ୍ତି।
ହେଇଉର ଏଇ ଘରୋଇ ଜିନିଷରେ ମୁଁ କରିଦବି।
ହୁଁ
ପୋଡ ଟା କଥିନି ଟିକେ ପୋଡ ପୋଡ ହେଲାନି ଛେନା ତ ମିଠା ଚିନି ଗୋଳେଇଦେଲେ ସେ ଟେଷ୍ଟ ନାଗି ଜିନିଷ
ହଁ ହଉ
ବର୍ଷା କଣ କରୁଛି।
ବର୍ଷା ଯାଇଛି ସୋରୁମ୍।
କଣ କରୁଛି?
ତୋରୁମ୍ ଯାଇଛି।
ଯାଇ ସାଇଲାନି?
ହଁ।
ତା ସାଙ୍ଗରେ ଏଠି କଥା ହେଇ ହବନି।
ତା ସାଙ୍ଗରେ କଥା ହବୁ ରାତି ହଉ
ହଉ
ହଉ ର ହଁ ଓ ର